ହ୍ୟାଲୋ। ହଁ କଣ କରୁଛ? ହଁ ନମସ୍କାର। କଣ କରୁଥିଲୁ? ଓହୋ ଆଉ।
ମତେ ହଡ଼ା ଲଡା ହଉଥିଲି ଆଉ। ଆଉ ତୁ କଣ କରୁଛୁ?
ଓହୋ। ମୁଁ ଏଇଠି ରୋଷେଇ କରୁଥିଲି।
ନା ଆଉ ନା।
ସବୁ ଭଲ।
ଆପଣ ସମସ୍ତେ ଭଲ ଅଛନ୍ତି। ହଁ।
ହଁ ସମସ୍ତେ ଭଲ ଅଛନ୍ତି ତମ ଦେହ ଭଲ ଅଛି?
ହଁ। ଭଲ ଅଛି।
ଆଉ ଆଠ ରୁ ଆଠ ସବୁଦିନ କରୁଛୁ। ମୁଁ କହିଲି ଯୋଉ ଆର୍ଟ ଚିତ୍ର ଫିତ୍ର ଏଇନା।
ହଁ ଚିତ୍ର ସବୁ କରୁଛି ଲେଖା ଲେଖି ବି ଚାଲିଛି ସବୁ ଠିକ ଠାକ ଚାଲିଛି ଟିଉସନ୍ ବି କରୁଛି।
ଓହୋ।
ଆଉ ଉଁ ଆଉ ଏଥର ରଜ କେମିତି କଣ ସବୁ ପାଳନ କଲ।
ରଜ ତ ବର୍ଷା ପୁଣି ଗରମ ଯେ ଇଏ ଖାଲି ସେମିତି ବୁଲାବୁଲି ପିଠା ଖିଆ ଏଇଭଳିଆ ଆଉ କୁଆଡେ ବେଶି ଯାଇପାରିଲୁନି ଯୁଆଡେ ପ୍ଲାନିଂ କରିଥିଲୁ। ଆଉ। ମାନେ ଅଳ୍ପ ଅଳ୍ପ ଜାଗା ବୁଲାବୁଲି କରିକି ଆସିଲୁ ଆଉ। ଆଉ ତମ ଆଡେ ତମେ ତ ଝିଅ ଅଛ ତମେ ଚାରିଆଡେ ଏଇନା ବୁଲିବ ଖେଳିବ।
ନାହିଁ ମ କୁଆଡେ ଯାଇପାରିଲିନି। ଦେହ ଟା ଟିକେ ଖରାପ ଯେ, ଏଥର ଆଉ ବେଶୀ ଏଞ୍ଜୟ୍ କିଛି କରିପାରିଲୁନି ଯାହା ଯେମିତି ଘରେ ନୂଆ ଡ୍ରେସ ପିନ୍ଧିକି ପିଠା ପିଠା ଯାହା ହେଇଥିଲା ଖାଇଲୁ ଆଉ। ଆଉ ବର୍ଷା ହଉଛି ନା ନାଇଁ। ସେଆଡେ।
ହୁଁ ବର୍ଷା ହଉଛି ଏଇନା ତ ଜୋରରେ ଉଠେଇଲାଣି ପୁରା ବିଜୁଳି ଫିଜୁଳି ମାରିକି।
ହଁ ଏପଟେ ବି ସେଇଆ। ଆଉ ଗାଁ କୁ ତ ଯିବୁ ଆଉ। ମୁଁ ଦି ଚାରି ଦିନ ପରେ ଯିବୁ। ତାପରେ ପୁଣି ଜୁଲାଇ ରେ ଯିବୁ ଯେହେତୁ ଆମ ଘରେ ପ୍ରୋଗ୍ରାମ ଅଛି। ଗଲେ ଗୋଟେ ମସ୍ତି କରିବା ଆଉ। ମଜା ମସ୍ତି ହବ।
ହଁ ବହୁତ ଦିନ ହେଲା ଏଖାଠ ହେଇନି କେହି। ଆସିବ ମଜା କରିବା ଆଉ।
ହଁ ଆଉ ମିଶିକି ସପିଙ୍ଗ ପାଇଁ ଯିବା ହଁ।
ହୁଁ ହୁଁ ମୁଁ କହିଲି ରଥଯାତ୍ରାକୁ ତ ଆସିବ। ଏଇଠି ରଥଯାତ୍ରା ହବ ଠାକୁରଙ୍କର ନୂଆ ମନ୍ଦିର ତିଆରି ହେଲାଣି ବାଇଶ ପାସ ହଉଛି।
ହଁ ହଁ ଏଥର ଭଲ ହବ ସମସ୍ତେ ଏକାଠି ହବା। ବୁଲାବୁଲି ଟିକେ କରିବା ଫଟୋ ଉଠେଇବା।
ହଁ। ନା କୁଆଡେ ଗୋଟେ ପ୍ଲାନିଂ କରି ପୁରୀ ପୁରୀ ଯାଇଥିଲେ ବଢିଆ ଲାଗନ୍ତା।
ଯିବା ନହେଲେ ବୁଲାବୁଲି କରିକି ଆସିବା ବାହାରକୁ ଆଉ।
ହଁ। ବାହାରକୁ ଖଲେ ବେଶୀ ଭଲ ଲାଗନ୍ତା।
ହଁ ହଁ।
କଣ ଖାଇଥିଲ?
ମୁଁ ମୁଢି ମିକ୍ସଚର ଖାଇଥିଲି।
ହଁ ହଁ ଆଉ ରୋଷେଇ ରାତିରେ।
ହଁ ରାତି୍ରି ଓ ସେଇ ଆଜି ରୁଟ ଟେ ଭଜ୍ଜା ହେଇଛି।
ଆ।
ଆଉ ପୁଅ ଦେହ ଭଲ ଅଛି?
ହଁ ଭଲ ଅଛି ଏଟା ଚଗଲା ହଉଛି ସ୍କୁଲ ତ ଖୋଲିବ ତାର ପରଦିନ ପଳେଇବୁ। କାଲି ପଳେଇବୁ ଯାହା ଜଗଲା ହେଉଛି। ସ୍ଲସନ ଆଉ କଣ ଆସିବ ଅନେକା। ସେ ଫଙ୍କସନ କୁ ଯ ଆସିବ ଆଉ।
ପଢା ଆଗ ନା ଆଉ।
ହଁ।
ହଁ ଆମେ ତ ଏକାଠି ହବା ଭଉଣୀ ଯୋଉ। ଅଛି ଘରେ ଆଗକୁ ବାହାଘର ଅଛି ପୁଣି ଏଇ ନିର୍ବନ୍ଧ ହବ ମିଶିବା ସବୁ ଏକାଠି ଆଉ ସବୁ ମଜା କରିବା କୋଉଠି ସେପଟେ କଣ ଭଲ ସବୁ ଅଛି ଦୋକାନ ମାନେ। ଲୁଗାପଟା କିଣା କିିଣି ପାଇଁ ସେଠିକି ଯିବା ସପିଙ୍ଗ ପାଇଁ।
ହଁ ଏଇଠି ପାଖରେ ଅଛି ଆଉ ଅଛି ଭଲ ଭଲ ଲୁଗା ଦୋକାନ ଅଛି ଭଲ ଭଲ ଅଛି ଗୋଟେ ଦୁଟ।
ହଁ ହଁ ହଁ।
ହଁ ସାଢି ଫାଣି ନା ଡ୍ରେସ?
କିଣିବା ଆମେ ଯାହା ପିନ୍ଧିବା ଫଙ୍କସନରେ ସେଇଆ କିଣିବା।
ଓହୋ ସେରି ରିଙ୍ଗ ସେରିମନି ରେ ଯା ପିନ୍ଧିବା।
ହଁ।
ହଁ ହଁ।
କିଣାକିଣି କରିବା ବୁଲାବୁଲି ଟିକେ କରିବା ଆସିବା ଆଉ ଆଉ ସବୁ ଅପା ଅପା ପିଇସା ସମସ୍ତେ ତ ଆସିବେ। ଆଉଁ ଭଲ ମଜା ହବ ଆଉ।
ହଁ ବଢିଆ ମଜା ପୁଣି ରଥଯାତ୍ରାଟା ବି ଅଛି।
ହଁ ରଥଯାତ୍ରା ବି ଅଛି।
ଭଲ ଲାଗିବ ଆଉ ହଉ ଫୁଣି ଶ୍ ସ୍କୁଲ ଛୁଟି କରିକି ଆସିବାକୁ ପଡ଼ିବ ଆମର ଆଗୁଆ ତୁମେ କେତେଦିନ ଆଗରୁ ଆସିବ?
ଆମେ ଯେହେତୁ ପ୍ରୋଗ୍ରାମ ଟା ଅଛି ପନ୍ଦର ତାରିଖରେ ତା ପୂର୍ବରୁ ଆମେ ଯିବୁ, ମମି ବାବା ତ ଆଗୁଆ ପଳେଇବେ ତାପରେ ଝିଅକୁ ମୁଁ ପଛରେ ଯିବୁ ଆଉ।
ହୁଁ ହୁଁ ଏଇ ଚଉଦ ତାରିଖ ଆଡୁ ଆସିବ ବୋଧେ ଆଉ।
ହଁ ହଁ ହଁ
ଅ ହ ହଉ। ତମେ ଏକାଥରେ ଆସିବ ନା ମାମୁଁ ଘରେ ସାଙ୍ଗରେ ଆସିବ।
ନାଇଁ ନାଇଁ ଆମେ ଯିବୁ ପ ପୂର୍ବରୁ ଯିବୁ ମାମୁଁ ମାମୁଁ ମାଇଁ ସବୁ ଯିବେ ସେଇଦିନ ଆଉ।
ଓହୋ
ଅଁ
ହଁ ଆସିଲେ ବଢ଼ିଆ ହବ ଭୁବନ ତମେ ଆସିବ ମୋ ପାଖକୁ? ସାଙ୍ଗ ହେଇକି ହେଠୁ ଆସିିବ ଆଉ।
ହଁ ଝିଅ ତ ଯିବ ସେଠି ବଧେ ପାର୍ଲରରେ ସଜବାଜ ହବା ପାଇଁ। ଏ ସେଇଦିନ ମିଶିକିନା ଆସିବା ନହେଲେ ଆଉ।
ହୁଁ।
ହଁ ସେଇଆ କରିବା।
ହଁ ହଁ। ଆଉ କଣ କଣ ଭୋଜିର ଆଇଟମ୍ ହବ? ହୁଁ ମୁଁ କହିଲି ଭୋଜିର ଆଇଟମ୍ କଣ କଣ ହବ?
ଭୋଜିରେ କଣ ଭୋଜିର ଆଇଟମ କଣ ହବ ମୁଁ ଜାଣିନି ତ, ବାପା କାହିଁ କହିନାହାନ୍ତି କଣ ହବ କଥା ହେଇଥିବେ ସେ।
ନାଇଁ ନନ ନନଭେଜ କି ନା ଭେଜ ହବ?
ନାଇଁ ବୋଥ ହବ ଭେଜ ହବ ନନ ଭେଜ ବି ହବ।
ଓହୋ ନାଇଁ ବହୁତ ହବ ନିଶ୍ଚିନ୍ତ ତାଙ୍କର ବୋଧେ ତାଙ୍କର କହିବେ ନାଇଁ ଭେଜ ଖାଇବୁ
ନାଇଁ ସବୁ ମିଶିକି ହବ ଆଉ।
ହଁ।
ହଁ। ଅଉ ଦେଖିବା ପୁଣି ବାହା ବାହାଘରକୁ ବି ବଢିଆ ମଜା ହବ।
ହଁ ସେତିକି, ବାହାଘର କୋଉଠି ମଣ୍ଡପରେ?
ହଁ ମଣ୍ଡପରେ।
ହଁ ହଁ।
ଏ ଏଁ ମଣ୍ଡପ ରେ କରିବା ଆମେ ରୁମ ନେଇଯିବା ଯେ ଆମେ ସବୁ ଭାଇ ଭଉଣୀ ଆମେ ଗୋଟେ ସେପାରେଟ ଗୋଟେ ରୁମ ନବା ଆଉ ସେଠି ବସ ବସା ଉଠା କରିବା ଫ୍ରେଶ ହବା ଟା ଭଲ ମସ୍ତି ହବ ଆଉ।।
ହୁଁ ହୁଁ।
ଆଉ ଘର ଆଡେ ଯାଇନ କି?
ହୁଁ ଘର ଆଡ଼େ ଆସିଥିଲି ବା ବୁଲିବା ପାଇଁ କାଲି ପଳେଇବି ତ ଆ ଯୋଉ ଆସି ପାରିଲିନି ଏତେ ବ୍ୟସ୍ତ ସେଥର କିିନା ଆଉ ଆସିପାରିବିନି ବୁଲିବା ପାଇଁ ପାଇଁ ଆଜି ଆସିଚି କାଲି ପଳେଇବି ଆଉ ବନୁ ଏଠିକି। ହୁଁ ପୁଅ ବୋହୂ ଆକୁ ତ ନେଇ ପଳେଇବ ଆସ ଉପରେ
ହଁ ହଁ।
ଆଉ କଣ କଣ ଭଲ ରେସିପି ହଁ ଭଲ ଅଛନ୍ତି ହଁ ଆସି ସେ
ହଁ।
ଆଉ ଘରେ ସମସ୍ତେ ଭଲ? ମମି, ବାପା
ହଁ ଭଲ ସମସ୍ତେ ଆଉ ଖାଲି ଯା ମୋ ଦେହ ଟା ଟିକେ ଭଲ ନାହିଁ ଆଉ।
ହଁ ହଁ ଆଉ କଣ ମାନେ ମେଡିସି ଇନ୍ ଫେଡିଶିନ୍ ଖା
ହଁ ମେଡ଼ିସିନ୍ ଖାଉଛି।
ଅ ହଁ କଣ ଭଲ ଭଲ ରେସି ରେସିପି ବନେଇ ଶିଖିଛୁ?
ହଁ ମୁ ସବୁ ଜାଣିଛି ରୋଷେଇ ସବୁ ଜାଣିଛି?
ଉ ହୁଁ। କୋଉଟା ସବୁଠୁ ଟେଷ୍ଟ୍ ହୁଏ?
ଉଁ ବିରିୟାନୀ
ଭେଜ୍ ନା ନନ୍ ଭେଜ୍?
ଉଁ ନନ୍ ଭେଜ୍ ଭେଜ୍ ଦିଟା ଯାକ।
ଆ ହଁ ମୋତେ ଟିକେ କରିକି ଖୋଇବ ନା।
ହଁ ହଁ ହଁ। ନିହାତି। ଭୋଜି କରିବା।
କେମିତି କଣ ସେଟାକୁ ବନାଅ?
ହୁଁ।
କେମିତି ବନାଅ ମାନେ କେମିତି ତାକୁ ଇଏ କର ତିଆରି କର କଣ କଣ ପକେଇକି?
ବିରିୟାନୀ ପ୍ରୋସେସ ଟା ଯେମିତି ରୁହେ ସେଇଭଳି ମତେ କିନ୍ତୁ ବେଶୀ ଦମ ବିରିୟାନୀ ଟା ଭଲ ଲାଗେ ଆଉ।
ହଁ ଦମ ବିରିୟାନୀ ତ ବହୁତ ଟେଷ୍ଟ
ହଁ।
ମତେ ଚିକେନ ବିରିୟାନୀ ଭଲ ଲାଗେ। ବେଶି। ମଟନ୍ ଏତେ କା ଭଲ ଲାଗେନି ଖାଇବା ପାଇଁ କିନ୍ତୁ ଚିକେନ୍ ବିରିୟାନୀ ବହୁତ ଭଲ, ଭେଜ୍ ବି ଭଲ।
ସେ ମଟନ୍ ରେ ଟିକେ ସ୍ମେଲଟା ରହେ ଆଉ।
ହଁ ହଁ।
ତାପରେ ସେଟା ଥଣ୍ଡା ହେଇଗଲେ ଟିକେ ଚିପ ଚିପା ରହିବ।
ହଁ ତାର ଅଏଲ ଅଂଶ ଟା ବହୁତ ବେଶି।
ହଁ।
ହଁ।
ଆଉ-ମ-ମ ଚିକେନ ଟା ଭଲ।
ହଉ ତମ ଆସ୍ୟ ଆସ ହେଲେ ମଜା କରିବା ରୋଷେଇ କରିବା ଖା
ହଁ ମିଶିକି ବୁଲାବୁଲି ବି ହବ।
ରହିବ କେତେ ଦିନିନା ପଳେଇବ?
ହଁ ରହିବୁ ନା।
ଦିଇ ଚାରିଦିନ ଖଣ୍ଡେ ରହିିକି ରିଲ୍ସ ତା ରିଙ୍ଗସେରିମନି ସରିଲା ପରେ
ହଁ ହଁ।
ଆର ଥର ମୁଁ ଟାଇମ୍ ଦେଇପାରିଲିନି ମୁଁ ବ୍ୟସ୍ତ ଥିଲି। ଏଇଥର କିନ୍ତୁ ଆଉ ପୁରା ଟାଇମ ଆଉ।
ହଁ ହଁ ଏଥର ଆଉ ହଁ ମା ଛୁଟି ନେଇକି ଆସ। ଥିବ ତାପରେ ସବୁ ଆସିବେ ନା। ହଁ ଟିକେ ମୀଳାମିଶା। କରିବା ବସା ଉଠା କରିବା ଟିକେ ଖୁସି ଲାଗିବ, ସବୁ ଖୁସିର ମୁହୂର୍ତ୍ତ ଗୁଡାକୁ ଟିକେ କ୍ୟାପଚର କରିବା କଥା। ଖାଲି ଆଉ କଣ। ଆଉ ଜୀବନରେ କଣ ଦରକାର?
ହୁଁ ହୁଁ ସେୟା ହେଲା କଥା। ସବୁ ଆଉ ମିଳିବ କି?
ତାପରେ ଖୁସି ଲାଗୁଛି କଣ ମ ମନ୍ଦିର ବି ନୂଆ ମନ୍ଦିର ଆ ଜଗନ୍ନାଥ ମନ୍ଦିର ବି ଟିକେ ଦର୍ଶନ ହେଇଯିବ ନୂଆ ମନ୍ଦିର ଟିକେ ଦେଖିବା କେମିତି କଣ ହେଇଛି।
ହଁ ଦର୍ଶନ କଲେ ନୁଆ ହେଇନି ବନା ହେଇନି ପ୍ରତିଷ୍ଠା କୁ ଆସିବ। ପ୍ରତିଷ୍ଠା କ ଏବୋନେ ଟିକେ ଭଲ ପତଲି ନୂଆ ଠାକୁ ରଥଯାତ୍ରା ହଉ ଆମ ରଥଯାତ୍ରା ଟା ଭଲ ହୁଏ। ଠିକ୍ ରଥଯା ତ୍ରା ହୁଏ ରଥଯାତ୍ରା ତା ପରଦିନ ନୁହେ କି ଗୁରୁବରେ। ତାପ ଦିନ ରଥଯା ତ୍ରା ଭଲଲାଗିବ
ଚା। ହଉ।
ହଁ ଆଉ ହୁଁ। ସମସ୍ତେ ଭଲ ନା।
ଭଲ ସମସ୍ତେ।
ହଁ।
ଛନ୍ତି ମମି ବସିକି ତ ଟିଭିି ଦେଖୁଛି ସାନ ଝିଅ ଟା କଣ ରୋଷେଇ ଘରେ ଅଛି। ଆ ମୁଁ ଏ ଟିକେ ଗଡୁଥିଲି। ଅଁ।
ତ ଆସିବ ମୋ ପାଇଁ ଆଣିକି ଆସିବ ଭଲ ଭଲ ଚିତ୍ର କରିକି ଆଣିବ ପୁଅ ପାଇଁ ପୁଅ ଟିକେ ଶିଖିବ ମାନେ ଛୋଟ ଛୋଟ ଚିତ୍ର ମାନେ ଖାଲି ପେଣ୍ଟିଙ୍ଗ କରିକି ଆଣିବା ସେ ତାର କଲର୍ କରିବ। ଯେତେବେଳେ ଆସିବ। ଖାଲି କେ ଚିତ୍ର କରିଦେଇଥିବ ତାକୁ ବଟରଫ୍ଲାଏ ହଉ ହର୍ସ ହଉ ଏଲିଫାଣ୍ଟ ହେଉ ସେ ତାର କଲର୍ କରିବ ସେ କଲର୍ ବହୁତ ତାର ପ୍ରିୟ ତ। ହ ହଉ।
କର ଟିକେ ଡା